ହାଲୋ।
ଆଜ୍ଞା ଶୁଣା ଯାଉଛି।
ହଁ ଆପଣଙ୍କୁ ମୋ ଟୋନ୍ ଶୁଭୁଛି?
ଆଜ୍ଞା।
ଆଜ୍ଞା ଆଉ ଆପଣ କଣ କରୁଚନ୍ତି ଏବେ?
ଏଇ ରୋଷେଇ ଚାଲଥିଲା ଏବେ ବସଚି ଆଉ।
ଆଚ୍ଛା ଆଚ୍ଛା। ଆଉ ଆପଣ ମାନେ ଏ କି ପାଣି ପିଇବୁ ତ ଏଇଠୁ ପାଣି ପିଇବୁ। ଟିକେ ପାଣି ଆଜ୍ଞା ହଁ କହୁଚି କହୁଚି ଆପଣ ଆଜି କଣ ଖାଇଲେ? ଯଦି ପାଣି ଯଦି ପାଣି ପିଇ ଦବ ତ ଫୁଣି ଏ ଆପଣ ଆଜି ଆପଣଙ୍କ ଘରକୁ ଆଜି ମିଠା ଆସଥିଲା ଘରୁକୁ?
ନାଇଁ ନାଇଁ ଆଜି ମିଠା ଆସିନି ଆଜି ଆମ ଘରୁକୁ।
ଓ ହୋ ଆଜି
ଆଉ ଆପଣ କଣ କରୁଥିଲେ?
ମୁଁ ବି ଏଇ ରୋଷେଇ ସାରିକି ବସଚି ସେ ଛୁଆ ଟା ମତେ ହଇରାଣ କରୁଚି ଆଉ ଏମତି ବସ ଚି ଆଉ ସିଏ ସ୍କୁଲ ତାର କ୍ଲା-କ୍ଲାସ ଅଛି ବୋଲି
ପୁରା ହଇରାଣ କରିଦଉଥିବ ନା ଦିନ ସାରା ପୁରା କାମ ବ୍ୟସ୍ତ ଛୁଆ ସମ୍ଭାଳିବା।
ହଁ ଠିକ କହିଲେ। ଇଏ ଯୋଉ ଆପଣ ଆଜି ରୋଷେଇ କଣ କରିଛନ୍ତି?
ଆମର ଆଜି ରୁଟି ଆଉ ଭେଣ୍ଡି ଆଳୁ ଭଜା କରିଛି।
ଆଛା। ଭେଣ୍ଡି ବେଳୁକୁା ତ ମାନେ ବହୁତ ଭଲ ଲାଗୁଥିବ, ଆପଣ ରାଉରକେଲାରେ ରହୁଛନ୍ତି। ଆ ରାଉରକେଳାରେ ତ ପନିପରିବା ବହୁତ ଭଲ ମିଳେନାଇଁ?
ଆଜ୍ଞା।
ମୁଁ ଜାଣିଛି ମୁଁ ରାଉରକେଲ ରହୁଥିଲି ତ। ଆଉ ମୁଁ ଜାଣିଛି ରାଉରକେଲାର ଅ ସେଇ ଯୋଉ ମାର୍କେଟ ଟା ଅଛି ଆମ୍ବାଗାନ ମାର୍କେଟ ପାଖରେ ଗୋଟେ ପରିବା ଇଏ ଅଛି ହାଟ। ଆପଣ କେଉଁଠି ରହୁଛନ୍ତି କି ରାଉରକେଲାରେ?
ଆମେ ଟିକେ ଉ ସେଇ ଆମ୍ବାଗାନରୁ ଟିକେ ଦୂରରେ ରହୁଛୁ। ଆମ ଘଣ୍ଟା ଆମକୁୁଟିି ସେ ଦୂର ହେଇଯାଉଛି ଆଉ ମୁଁ ଘର ପାଖରେ ହାଟ ବସୁଛି ପ୍ରତି ଦିନ। ଆ ରବିବାର ବୁଧବାର ସବୁ ଗାଁ ଆଡୁ ସବୁ ପନିପରିବା ସବୁ। ନେଇକି ଆସୁଛନ୍ତି। ମାନେ ସବୁ ପ୍ରକାର ପନିର ପରରିବା ଏଇଠି ପାଇବେ ଆପଣ
ହଁ ଠିକ କହିଲେ ମୁଁ ରାଉଲକେଲାରେ ଥିଲି ତ ରାଉରକେଲାରେ ବୋହୁତ ଭଲ ପନିପରିବା ମିଳେ। ବୋହୁତ ପ୍ରକାର ଶାଗ ବି ମିଳେ ନାଇଁ।
ଆଜ୍ଞା।
ହୁଁ। ଆଉ ଆପଣ ଏଥର ରଥଯାତ୍ରାରେ କଣ କରିବେ ପୁରୀ ବୁଲିବାକୁ ଆସିବେ।
ନା ରଥ ଯାତ୍ରା ବେଳକୁ ଆମର ଝିଅ ପୁଅର ଏକ୍ଜାମ ଅଛି ତ। ଆମେ ଯାଇଥିଲୁ ପୁରୀ ଏଇ ମାସେ ତଳ ଯାଇଥିଲୁ ସବୁ ବୁଲାବୁଲି କରିକି ଆସିଛୁ।
ଆଚ୍ଛା ଆଚ୍ଛା ଆଉ ଏଥର ରଥଯାତ୍ରା ତାହେଲେ କଣ କରିବେ କୋଉଠି ରଥ ଦେଖିବାକୁ ଯିବେ।
ଆମର ଉ ବାରିପଦାର ରଥ ଟା ଜାଣି ଜାଣିଥିବେ ମାନେ ପୁରୀ ରଥ ପ୍ରଥମ କିନ୍ତୁ ବାରିପଦା ର ସେକେଣ୍ଡ ରଥ ହୁହନ୍ତି ସମସ୍ତେ। ବାରିପଦାର ର ରଥଯାତ୍ରା ଟା ବି ଫେମସ ରଥଯାତ୍ରା। ପୁରୀ ରଥ ଯ ଦିନ ଟଣା ହବ ତାର ପର ହିଁ ଆମର ବାରିପଦା ରଥ ଟଣା ହୁଏ ତ ଭାବିଛୁ ଯେ ଗାଁ କ ଟିକେ ଯାଇକି ସେପଟେ ବୁଲାବୁଲି କରିକି ଆସିବୁ ବୋଲି। ମା ସୁଭଦଦ୍ରାଙ୍କର ରଥ ଟିକେ ଟାଣିବୁ।
ଆପଣ କେବେ ଆସିଛନ୍ତି ବାରିପଦା?
ନା ନା ବାରିପଦା ରଥଯତରେ ମୁଁ କେବେ ଯାଇନି ମୁଁ ଯାହା ଏଟା ପ୍ରଥମ ଥର ଆପଣଠୁ ଜାଣିଲି କି ପୁରୀ ପରେ ସେକେଣ୍ଡ ମାନେ ରଥ ମାନେ ଦ୍ଵିତୀୟ ରଥଯାତ୍ରା ହଉଛି ବାରିପଦା ବହୁତ ସୁନ୍ଦର ହୁଏ ବଢିଆ କିିରି ହୁଏ ନାଇଁ।
ଆଜ୍ଞା।
ଆମେ ତ ରହୁଛେ ଭୁବନେଶ୍ଵରରେ ଏଇଠୁ ପୁରୀ ଆମେ ଯାଉ କିନ୍ତୁ ଆମେ ବାହୁଡା ରେ ବେଶି ଯାଉ ରଥଯାତ୍ରା ଦିନ ବହୁତ ଭିଡ ଥାଏ ତ। ଆଉ ସେଠିକି ହଇରାଣ ହବ ବୋଲି ଯାଉନାହି। ଏ ଆମର ଆମର ଟିଭି ମାଧ୍ୟମରେ ଟିକେ ଆମେ ଦେଖୁ ପୁରୀ ରଥଯାତ୍ରା ଟା ଆଉ। ଆମର ଭୁବନେଶ୍ୱର ରେ ଘର ପାଖରେ ବି ମନ୍ଦିର ଅଛି। ରଥ ଟଣା ହୁଏ। ଜଗନ୍ନାଥ ମହାପ୍ରଭୁ ବର୍ଷକୁ ଥରେ ସବୁ ଆସନ୍ତି ବାହାରକୁ। ଭଲ ସମୟଟା ଆସୁଛି ଆଗକୁ ନେଇ ଆଉ ଆପଣଙ୍କ ଗାଁରେ ବାରିପଦା ଗାଁରେ ଆଉ ସବୁ କଣ କଣ ପର୍ବପର୍ବାଣୀ ହୁଏ?
ଆମର ବାରିପଦାରେ ତ ମେନ ତ ଆମ ରଥଯାତ୍ରାଟା ହିଁ ସବୁଠୁ ବଳ ତାପରେ ସେଇଠି ଆଉ ଗୋଟେ ମନ୍ଦିର ଅଛି ମା ଅମ୍ବିକା ମନ୍ଦିର। ଆପଣ ଦେବକୁଣ୍ଡ ଶୁଣିଥିବେ? ଦେବକୁଣ୍ଡୁ ସେଇଠି ମା ଅମ୍ବଙ୍କାଙ୍କର ମୁଣ୍ଡ ଟା ସେଇଠି ମାନେ ମା ଅମ୍ବିକାଙ୍କର ମୁଣ୍ଡ ଟା ଅଛି ଆମର ବାରିପଦା ମନ୍ଦିରରେ। କିନ୍ତୁ ତାଙ୍କର ଦେହଟା ଅଛି ଆମର ଦେବକୁଣ୍ଡ ବୋଲି ଗୋଟେ ଜାଗା ଅଛି ବହୁତ ସୁନ୍ଦରଜାଗା। ଝରଣାଅଛି ନଦୀଅଛି ପଥର ମାନେ ତାର ସିନାରୀ ଏତେ ସୁନ୍ଦର ଅଛି ଆଉ ପାହାଡ ଉପରେ ମନ୍ଦିରଟା ଅଛି। ସେଇଠି ମାଙ୍କର ଦେହଟା ସେଇଠି ଅଛି, କିନ୍ତୁ କୁହନ୍ତିଯେ ମାଆଙ୍କର ସେଇଯୋଉ ମୁଣ୍ଡଟା ଆଣିକିରି ରାଜା ବୋଧେ ବାରିପଦାରେ ମନ୍ଦିର ସ୍ଥାପନା କରିଥିଲେ।
ଆଚ୍ଛା ଆଚ୍ଛା ହଁ ଦେବକୁୁଣ୍ଡୁ ମୁଁ ଶୁଣଛି ଦେବକୁୁଣ୍ଡୁ ସେଇଟାତ
ଆଜ୍ଞା।
ଆଗରୁ ମୁଁ ଶୁଣିଛି ଏଇଟା ନାଁଟା ଶୁଣିଛି କିନ୍ତୁ ଏତେ ଏତେ ମାନେ ଭଲସେ ଆପଣ କହିଲେ କଥାଟାକୁ ମୁଁ ଜାଣିିନଥିଲି। ହଉ ଭଲ ଲାଗିଲା ଶୁଣିକି ଯାହା ଆପଣଠୁ ବହୁତ କିଛି ଜାଣି ପାଇଲି ଆଉ ଆପଣଙ୍କର ଆମରବି ଯାଣିଚି ମୁଁତ ରହୁଛି କେନ୍ଦ୍ରାପଡା ଆମର ଗାଁଟା ଆମ ଗାଁରେବି ସେମତି ଆମରତ ବଳଦେବ ଜିଉ ଆମର ରହୁଛନ୍ତି ପ୍ରସିଦ୍ଧ କେନ୍ଦ୍ରାପଡାରେ ଆମର ବଳଦେବ ଜିଉମନ୍ଦିର ଭଲ। ମାନେ ପୂଜା ପୂଜି ହୁଏ ଗାଁରେ ଆମର ଗ୍ରାମ ଦେବତୀଙ୍କୁ ପୂଜା କରାଯାଏ, ରାଧାକୃଷ୍ଣଙ୍କୁ ପୁରା ପୂଜା କରାଯାଏ ମା ମଙ୍ଗଳାଙ୍କୁ ପୂଜା କରାଯାଏ ଆମ ଗ୍ରାମ ଦେବତୀ। ଆପଣଙ୍କରବି ତ ଗାଁରେ ଗ୍ରାମଦେବତୀ ଥିବେ?
ଆଜ୍ଞା ଆମର ଗ୍ରାମ ଦେବତା ହଉଛନ୍ତି ହଁ ଢେଙ୍କିଆପାଟ ବାବା ବୋଲିକି କୁହନ୍ତି ଆମ ସେଠି ଗୋଟେ ଜଙ୍ଗଲ ଅଛି। ଅଛି ଗାଁରେ ତ ଜଙ୍ଗଲ ଭିତରେ ଗୋଟେ ମାନେ ଗଛଟା ଅଛି। ଅଛି ସେଇଟାକୁ ସମସ୍ତେ କୁହନ୍ତିଯେ ବାବା ଢେଙ୍କିଆପାଟ ବୋଲି ଗୋଟେ ଅଛନ୍ତି ସେଇଟା ଆମର ଗ୍ରାମ ଦେବତା। ଆଉ ଯଦି କିଛି ଅନିଷ୍ଟ ହେଲା ତାହେଲେ ସେଇ ଗଛଟା ପୁରା ସାପ ମାନେ ଢେଙ୍କି ଜାଣିଚୁନା ଆଗ କାଳରେ ଲୋକ ଢେଙ୍କି ଢିଙ୍କିରେ ଯେମିତି ଚୁନା କୁଟୁଥିଲେ ସେ ସେମିତି ମାନେ ସେଇ ସାପଟା ପୁରା ଢେଙ୍କି ଭଳିଆ ସାପଟା ଥାଏ। ବୋଇଲେ ସ୍ଵୟଂ ବାବା ମାନେ ଦେଖା ଦର୍ଶନ ଦିଅନ୍ତି। କିଛିବି ଅନିଷ୍ଟ ହେଲେ ସେଠି ସାପ ମାନେ ସାପ ରୂପରେ ଦର୍ଶନ ଦିଅନ୍ତି। ବହୁତ ଜାଗ୍ରତ ଠାକୁର ଅଛନ୍ତି ଗାଁ ଭିତରେ। ପ୍ରତ୍ୟେକ ବର୍ଷ ଗୋଟେ ମଉଜ ବୋଲି ହୁଏ। ସେଥିରେ ସବୁ ଗାଁର ସବୁ ମାନେ ଆଖପାଖ କେତେ ଗୁଡା ଗାଁ ମିଶିକି ସେଠି ସବୁ ପୂଜା ଦିଅନ୍ତି।
ଆଜ୍ଞା, ସବୁ ଗ୍ରାମରେ ଏଇଭଳି ଗ୍ରାମ ଦେବତୀ ପ୍ରତ୍ୟକ୍ଷ ଥାନ୍ତି। ଏମିତି ସବୁ କଥା ଆମ ଗ୍ରାମରେବି ସେମିତି ଗ୍ରାମଦେବତୀ ମଙ୍ଗଳବାର ଆମେ ଶୁଣିଛୁକି ସେଠିବି କିଛି ଗୋଟେ କୋ ପରିବାର ବହୁତ ଅଘଟଣ ହେଲେ ଗ୍ରାମ ଦେବତୀବି ସ୍ୱପ୍ନରେବି ଆସନ୍ତି ନା?
ଆଜ୍ଞା।
ଆଜ୍ଞା। ତ ସେଠିବି ଆମର ଅଛନ୍ତି ଜନେ ଏଣେ ଶୁଣିଛୁ ଆମେତ ଗାଁରେ ଏତେରହୁନା ବାହାରେ ରହୁ ମଝିରେ ମଝିରେ ଯାଉ ଗ୍ରାମଦେବତୀ ପୂଜା କରିବାକୁ। ଆଉ ସେଠି ଆମର ରାଧାକୃଷ୍ଣ ମନ୍ଦିର ଶିବମନ୍ଦିର ଆମର ପ୍ରତ୍ୟକ ସବୁ ଆମର କାର୍ତ୍ତିକ ପୂର୍ଣ୍ଣିମାରେ ଆମ ଆମ ଗାଁରେ କାର୍ତ୍ତିକ ପୂର୍ଣ୍ଣିମାରେ ଆମର ସେଠି ପୁରା ଉ ଏଇ ଯୋଉ ଆମର ପଞ୍ଚୁକ ଯୋଉ ପାଞ୍ଚ ଦିନ ଆମ ଘର ମାନେ ମୋ ମୋ ଘର ଟା କଥା କହୁଛି ଆମ ଘୋର ସେଇଠି ପୁରା ଏମିତି ପୂଜା ରଖୁ ସବୁ ଖାଇବା ପିଇବା ସମସ୍ତଙ୍କୁ ଦିଆ ନିିଆଁ କରି ବ୍ରାହ୍ମଣ ଭୋଜନ ସବୁ କରୁ। ପ୍ରତ୍ୟେକ ଗ୍ରାମରେ ତ ସୁନ୍ଦର ଭାବରେ ପୂଜା ହୁଏ ନା ବାହାର ଅପେକ୍ଷା ଗ୍ରାମ ଗ୍ରାମ ମାନଙ୍କର ପୂଜା ଟା ସବୁଠାରୁ ନିଆରା ସମସ୍ତଙ୍କ ଠାରୁ। ଆଉ ଆପଣଙ୍କର ବାରିପଦରେ ଭଲ ଖାଇବା ଜିନିଷ କଣ?
ଆମର ବାରିପଦାରେ ତ ମଟନ୍ ମୁଢି ଫେମସ ଆଉ ସମସ୍ତ ତେ ଜାଣିଥିବେ ମଟନ ଝୋଳ ସାଙ୍ଗରେ ମୁଢି
ଆପଣ ବି ମଟନ୍ ମୁଢ଼ି ଖାଇବାକୁ ଭଲ ପାଆନ୍ତି?
ଆଜ୍ଞା।
ଆଚ୍ଛା ଆଚ୍ଛା
ଆମର ସବୁ ମିଷ୍ଟ କା ସବୁ ସେପଟେ ମାନେ ତାଙ୍କର ସେଇଟା ଗୋଟେ ଫେମସ ଖାଦ୍ୟ। ମୁଢି ନହେଲେ ହବନି ମାନୋ ଦିନରେ ଥରେ ହେଲେ ମୁଢି ଦରକାର। ଆଉ ଏମିତି ଯେମିତି କେତେବେଡେ ଆଇଁଷ ହେଲା ମାନେ ମଟନ ହେଲା ମାନେ ସେ ନିହାତି ମୁଢିଟି ହବ। ଆପଣ କୁଆଡେ ଯାଇଛନ୍ତି ବାହାରକୁ ବୁଲିବାକୁ ଆମର ଓଡିଶା ବାହାରକୁ? ନହେଲେ ଓଡିଶା ଭିତରେ ଆଉ କିଛି ଏମିତି ଜାଗା ଯେମିତି ଭଲ ସିନାରୀ ହେଇଥିବ।
ହଁ ଆମେ ଯାଇଛୁ ଓଡିଶାର ବାହାରକୁ ଗ୍ୟାଙ୍ଗଟକ୍ ଯାଇଛୁ ମାନେ ଆମର ଯୋଉ ଏଠି ଁ ଗଙ୍ଗଟକ୍ ସିକକିମ୍। ସିକିମ ଯାଇଛୁ ସେ ତାପରେ ଆମେ ଯାଇଛୁ କେରଳ ଯାଇଛୁ। ଆଉ ଏଠିକି ଯାଇଚୁ କଣ ସେଇ ଜାଗାଟା ନା ଆଣ୍ଡାମାନୀ ନିକୋବର। ହୁଁ। ଆମେ ଯାଇଥିଲୁ ଏଠିକି ଯୋଉ କେରଳ ଯାଇଥିଲୁ କେରଳର ସନେର ସେମିତି ବହୁତ୍ ସୁନ୍ଦର। ଆସାମବି ଯାଇକି ଆମେ ବହୁତ୍ ଦିନ ସେଠି ରହିଚୁ ସବୁଠୁ ମତେ ମତେ କେରଳ ଭଲ ଲାଗିଲା ଆସାମବି ଭଲ ଲାଗିଲା ସବୁ ଜାଗାର ବହୁତ୍ ସୁନ୍ଦର ଜାଗା। କେରଳଟା ବହୁତ୍ ତାର ମାନେ ପ୍ରାକୃତିକ ଦୃଶ୍ୟଟି ବହୁତ୍ ସୁନ୍ଦର। ଆଉ ସେଠିରେ ସେଠବି ଚା ବାଗାନ୍ତିବି ଅଛି କେରଳରେ ଆଉ ସେଠି ଯେତେ ଉପରକୁ ଉଠିବ ଥଣ୍ଡା ଆଉ ପାହାଡ଼ ଉପରେ ବଡ଼ ବଡ଼ ବଢ଼ିଆ ହୋଟେଲ୍ ସବୁ କେରଳରତ ପ୍ରସିଦ୍ଧ ହଉଚି ତାଙ୍କର ନଡ଼ିଆ।
ଆଜ୍ଞା।
ନଡ଼ିଆ ତାଙ୍କର ହଉଚି ମେନ୍ ତାପରେ ହେଟି ଯାହାବି ହୋଟେଲରେ ଖାଇବ ସବୁ ଜିନିଷରେ ନଡ଼ିଆ ପଡ଼ିଥିବ ନଡ଼ିଆ ତେଲରେ ହେଇଥିବ ନଡ଼ିଆ ପଡ଼ିଥିବ।
ହୁଁ।
କେରଳରେବି ଖାଇବାବି ବହୁତ୍ ଭଲ ଆମେ ସେଠି ବୁଲିକି ଆସିଥିଲୁ ଆମର ଆମେ ଯାଇଥିଲୁ ଏଠିକି ସିକିମ୍। ସିକିମ୍ ଗ୍ୟାଙ୍ଗଟକ୍ ଯାଇଥିଲୁ। ସେଠି ଆମେତ ଭେଜି ଆମେତ ଶାକାହାରୀ ଖାଇବା ଲୋକ ସେଠି ଟିକେ ଆମର ଅସୁବିଧା ହେଲା ଖାଇବାରେ ସେଠି ସବୁ ସେଠି ବହୁତ୍ ଲୋକ ଇଏ ଖାଆନ୍ତି ଆଉ ତାହଲେ ଏବେ ଏ ମୁପରେ ଆପଣ ପରେ କଥା ହଉଚି ଟିକେ ଆସିକି ଆଉ।
ଆଜ୍ଞା ଆଜ୍ଞା ଠିକ୍ ଅଛି।
ହଉ ହଉ ହଉ।